ହ ହଁ। ଆଉ ତୋର କଣ ଭଲ ମାନେ ଭଲ ଲାଗେ ଖାଇବାକୁ କହିଲୁ? ହଁ ମାଛ। ମାଛ ଏଜା ଖାଉନ ମାଂସ ହରିକା
ମାଂସ ମତେ ଏତେ ଭଲ ଲାଗେନି ମାଛ ହଁ ଭଲ ଲାଗେ
କଣ ତ
ନାଇଁ ଇଚ୍ଛା
ମାଛ ଟା ତ ତା ଠୁ ଅଧିକ ସୁଆଦ ଆଛ ସ୍ମେଲ ଆ ହ କପଡା ଚିଙ୍ଗୁଡି
ବଡ଼ାପ ଗଲା
ଟିକେ ଭିନୁଡି ହି ଟିକେ କରି
ହଁ
ସବୁଜାକ ପ୍ରାୟ କହିଲେ ଚଳେ ବଡ ବଡ ହଁ ମଗ କ ଆଇତ ଆଳ ନମସ ଟିକେ ଅ କଣ୍ଡିତି କୁଡ଼ା ନମିଷ ମଛ ସିଙ୍ଗୁଡି ଏଇଟବୁ ଖାଏ କଙ୍କଡା ହାରଆ ବି ଖାଏ
ଓହୋ
ହୁଁ ଠର କ ସବୁ ସବୁ ଖାଉ
ଏତେ ଜୋରସୋ ଘଡଘଡି ହଁ ସବୁ ଖାଉଛ ପନିପରିବା ଖାଲି ଖାଉନି କାଙ୍କଡ ଲାଉ କଲରା ବି ଟିକେ ଟିକେ ଖାଉଛେ ପେଟ କୁକୁଡ଼ା ସେ ଖାଇଏନ ଆଉ
ତାଙ୍କଡେ ବି ଆଉ ସବୁ ଖାଉଥିଲୁ ଳୋ ହ ହ ଫଳକୋବି ଖାଇଛି ଘଡଘଡି ହଉଛି ଯେ ଘର ସବୁ ସଡି ଯାଉଛି ହଁ କରେ ମୁଟେ ଡରଉଛି ବର୍ଛ ହେଲେ ପଳକୋବି ତୁ ଖାଉନୁ? ମତେ କୋଉବି କୋ ତେ ଏତେ ପସନ୍ଦ ନୁହଁ ଖାଲି ବନ୍ଧାକୋବିକୁ ଟିକେ ମୁଁ ଖାଏ। ନହଲେ ନାଇଁ ପ୍ରାୟ।
ହଁ।
ଫୁଲକୋବି ଏମିତି ଶୀତ ଦିନ ଏମିତି ଭଲ ଲାଗେ ଖାଏ। ମୋମୋ ପିଠା ଖାଉଛୁ ନା ନାଇଁ? ହଁ ହୁଁ ଆମେ ପସନ୍ଦିତା
ହଁ।
ଅ। ଭଲ ଲାଗେ ସେଇଟା ସେଇଟା ଆଉ ହୋଉ ମତେ ମାର୍କେଟ ର ଖାଇବା ତୁ ଯାହା କହିବୁ ନା ମତେ ଏଇ ଯୋଉ କଣ କହିଲୁ ସନ୍ଧ୍ୟାବେଳେ ଯୋଉ ଭୋକ ହୁଏନି।
ହଁ।
ସେଇ ଟାଇମ ରେ ସେ ସବୁ ପାଇ ସବୁ ମତେ ପସନ୍ଦ ବୋହୁତ ହୋଉଛି। ମୁଁ ଖାଏ ଖାଏ ଶନିବାରେ। ଏତେ ବାହାର ଜିନିଷ କିଛି ଖାଏନି। କଣ ପାଇଁ? ଉଁ ହୁଁ।
ଦେହ
ଦେହ ଭଲ ରହୁନି ଖାଇଲେ। ବାହାର ଜିନ୍ସ ଖାଇବା ପାଇଁ
ଉଁ ପଡ଼ି ଗଉଚି?
ହଁ ମୁଁ ଘରେ ହୁଁ। ହୋଉ ଭଲ ହେଲା କେବଳ ବି ହେଇନଥିଲା ବର୍ଷା ଗଡ଼େଇ ନେଇଥିଲା। ଦରକାର ଥିଲା ବର୍ଷା।
ସେଇଟା ତ।
ହୁଁ। ତ ବର୍ଷା ବୋହୁତ ହି କମିଗଲାଣି ଖରା ଯେମିତି ହୋଉଛି ବର୍ଷା ଆଉ କାଇଁ ଦେଖାଯାଉଛି। ହ
ହଁ ବର୍ଷା ଏତେ ହଉନି ଖରା ଯୋଉ ପ୍ରକାର ହଉଚି ଶୀତ ଦିନ ଆ ଯାଇଁ ଗରମ ହଉଥିବ ବର୍ଷା ହେଲେ ବି।
ବର୍ଷା ହୋଉଚି। ହଁ ବାୟୁମଣ୍ଡଳ ସେ ପ୍ରଦୂଷିତ ରହୁଛି ହୋଉଛି କଣ ଆଉ ହବ।
ହଁ।
ନା ଅମ୍ଳଜାନ ଟିକେ ଭଲ ମିଳୁଛି ନା କଣ କିଛି ନାଇଁ। ଶଦ୍ଧ ବାୟୁ ହେଲେ ଭିତରକୁ ଟିକେ ଯାଉନି।
ହଁ।
ହଁ। ଗଛ ଏତେ କାଟିଲେ ଆଉ କଣ ହବ ଲୋକ ବଢ଼ୁଛନ୍ତି ଗଛ କଟା ହଉଛି ସେମିତି। ଜ-ଜାଗା ବି ଆଉ ହଉନି ଯୋଉ ଘର ଉପରେ ଘର କଠା ଉପରେ କଠା ଯୋଉ ବାଡ଼େଇ ଛନ୍ତି ଟିକେ ଏମିତି ଗଛ ବୁର୍ଚ୍ଛ ଲଗେଇଲେ ଦେଇ ଘର କଲଣି ହଁ ସେଇ ଯୁଆଡେ ଦେଖ ସିଆଡେ ଖାଲି ହ ବଡ ବଡ କଛ ମଇ ସବ
ହଁ।
ଆଘର ଘର ଜାକ କିନ୍ତି ଗୋଟେ ଗୋଟେ ଘର କେଡେ କେଡେ ବଡ ବଡ ଜାଗା ଜାଗାରେ ପଡିଆ ଜାଗାରେ ପଡୁଥିଲା। ଏବେ ତ ଫାଶ ଜାଗାରେ ଦଶଟା ଘରେ ରଖୁଛନ୍ତି ରହୁଛନ୍ତି ସେଇଟା ତ ଆ ବଜାରରେ ଘର ଯାହା ସବୁ ଦେଖିନ ଏତେ ପୁରା ପତଳା ହେଇକି ଥିବ ସରୁ ହେଇକି ଘରେ ଯାଇଥିବ। ହଁ ବ ଘଣ୍ଟ ବି ଜାଗା ହଉନଥିବ। ଆମ ଗଞ୍ଜାମ ଆଡେ ତ ସେମିତି ଅଧିକ ଆଉ। ମୁମ୍ବାଇ ଦିଲ୍ଲୀରେ ଦେ ମୁମ୍ବାଇରେ ତ ଦେଖିବୁ ଭାଇ ଏତିକି ଟିକେ ଜାଗାରେ ସେଣିକମି ରହୁଥିବେ।
ହଁ।
କଚ ହ ଟ୍ରେନ୍ ଗଲେ ସେଇ ଜାଗ ହେକି ପୁରା ହୋଲି ଯାଉଛି ଗୋତ ଘରେ। ହୁଁ
ହଁ।
ଓୋ
ଓ ହ ତମେ କେ ଯାଇଛ ନା?
ହୁଁ। ଏଇ ଆମେ ଏବେ ଯୋଉ ଯାଇଥିଲୁ କଣ? ଆଉ ଯାଇଥିଲୁ ଆର ବର୍ଷ ଏଇ ସମୟରେ ଭୁବନେଶ୍ଵର ଗଲୁ ମୁଁ ମାଉଛୁ ଘରଉ। ତ ନୟାଗଡ ଗଲୁ ନୟାଗଡରୁୁ ଟ୍ରେନ୍ ରେଳଗାଡିରେ ବସିକି ଗଲୁ। କଣ ପଇସା ସେଠିଇଯ ପାଞ୍ଚ ଟଙ୍କା ନା ଏମତି ପଚିଶ ଟଙ୍କା ଥିଲା ବ ଟିକଠ ଜଣଙ୍କୁ।
ଓହୋ।
ହଁ ଏଇଠୁ ଭୁବନେଶ୍ଵର ଡାଡ ଯିବ ବୋଲି କଣ ହବ? ପାଞ୍ଚ ଛଅଶହ ନାଇଁ ନାଇ ସ ତିନିଶ ତିରିଶ ନା କଣ ଏମତି ଟିକେଡରେ ରହୁଛି। ଆଉ ତମେ ନୟାଗଡ଼ ପଳେଇବ ଶହେ ଟଙ୍କା ଲେଖରେ ସେଇଠୁ ଆଉ କୋଡିଏ ପଚିଶ ଟଙ୍କା ନେଇକି ପଳେଇବ। ଭୁବନେଶ୍ଵର
ହଁ।
ତାପରେ ଯାହାକୁ ବାନ୍ତି ହଉଛିିବ ତାକୁ ଟିକେ ଭଲ ଲାଗେ ହଁ। ମୁଁ ଟିକେ ବାନ୍ତି ଇଏ କି ନୁହ ମାନେ ବସ ରେ ବ ଯିବ ବଲେ
ହଁ।
ହ୍ୟାଲ କୋଉଠି ଅଛୁ ଟିକେ ନେଟୱର୍କ ଟା ଇଏ ରହୁଛି ଆସେ ଟିକେ ନେଟୱର୍କ ଯାଗକୁ।
ଓହୋ।
ହୁଁ।
ଯାଇ ଥାଆନ୍ତା।
ରେଳ ଗାଡ଼ି ରାସ୍ତା ତ ଭଲନ ହୋଇତ ନାତା। ହଁ ନେଟୱର୍କ ନେଟୱର୍କ ଶୁଣା ଯାଉନି।
ସୁଭଙ୍ଗେ
ହଁ ଏବେ ଶୁଣା ଗଲା।
ମୁନା ସେ ରଳ ରାସ୍ତା
ହଁ ବରା ଆମର ଏପଟେ ଆସିବ ଯେ ଆଉ ସାତ ଆଠ ବର୍ଷ ପରେ ଏକା ହେଇଯିବ। ଆମେ ମାନେ ଏଟି ଥିବାକି ନ ଥିବା। ହଁ ଆହୁରି ପନ୍ଦର ବର୍ଷ ପଳେଇବ ଏଇଠି। ତମ ହା।
ପ୍ରେରଣା ସ୍ଥା ସ୍ଳନ ହେଇଯିବ। ଅ ତୁ କୋଉଟି ଅଛୁ କଣ କହୁଚୁ ଶୁଣା ଯାଉନି ଭଲରେ।
ଣା ଯାଉ ନି କି?
ସୁନା ଯାଉନି କି ହା।
ଶୁଣା ଯାଉନି କି କୋହୁଚି।
ଶୁଣା ଯାଉନି କି କୋହୁଚି ଏବେ ଶୁଣା ଗଲା। ହ୍ୟାଲୋ।
ହଁ।
ହଁ ଶୁଣାଗଲା। ସେଇଆ ପରା। ତର ଆବାସ ଟା କଟି ଯାଉଚି ଅଧାରୁ ନା। ହେଲୋ ହଁ ଏବେ ତ ମୋ ଦାନ୍ତ ର ସେମତି ପାଢ଼ୀ ପକେଇ ଚି ଲଗେଇ ମୁଁ ଏଇ ମାସରେ ବାହାରି ଥାଆନ୍ତା ଯେ ସେଇଟା ସାରୁ ଆଉ ମାସେ ରଖିଦେଲେ ଏଇ ଏଇ ଜୁଲାଇ ମାସରେ ତୁର୍ତିୟ ଶନିବାର ଆଡକୁ କଢିବେ ଆଉ। କିଏ ଗଲା କଣ କହିଲୁ।
ହେଇ ଖଇଗଲା ସବୁ।
ଇଏ ହେଇଗଲା ସବୁ। ଗଲା। ତ ଏପଟେ ଲାଇନ୍ ପଳେଇଲା ଇଆଡେ ବର୍ଷା ଘଡ ଘଡି ବି ଏତେ ହଁ। ଏବେ ଗରମ ଲାଗିବ।
ହଁ।
ହଁ।
ହଁ କଣ କହିଲୁ।
ଆଉ କଣ କରିବା ବର୍ଷା ହେଲେ ତ ସେମିତି ହୋଉଚି।
ହଁ ହଁ।
ହଁ।
ମୋ ତ ହଉ ତ ଗଛ ସବୁ ଯୋଉ ମରି ଯାଇଚନ୍ତି ସବୁ ବଞ୍ଚେଇକିରି ଆଇଚି। ତମର ସେଇଟି ଛତୁ ଫତୁ ଫୁଟୁଚି। ପାଳ ଛତୁ ହରିକା।
ନାଇଁ। ଆରେ
ଓ। ଆଉ କଣ କହ। ତ ବାମା ମାମାଙ୍କ ଦେହ ଭଲ ଅଛି।
ହଁ ସବୁଭଲ। ମାଉସି ଆସିଲାଣିକି ସ୍କୁଲରୁ।
ନାଇଁ ଆସିନାହାନ୍ତି ବର୍ଷା ତ ହୋଉଚି। ବୋଧେ କିଛି ସମୟ ପରେ ଆସିବେ। କଣ କରୁଛ ଏଇଟା।
ହଁ କଣ ର
ହ୍ୟାଲୋ ନାଇଁ କଣ କରୁଛୁ ନାଇ ଟିକେ ରହ ନାଇ ଟିକେ ରହ। କଣ କଣ କରୁଛୁ ନା କଣ ଆବାଜ ଆସୁଛି। ଓହ ଆ
ହଉ ରଖିବ ନା କଣ?
ରଖିବ ନ କଣ? ଟିକେ ଦି ମିନଟ୍ ଦି ସେକେଣ୍ଡେ।
ଓ ହୋ।
ହଁ ହଉ ରଖେ ହୁଁ।